କଣ
ହଇଠ ତ ଏଇଠି ଉପରକୁ ଆସିଲି ଏଈ ନା
ଛାତ ଉପରକୁ
ହଁ
ଆଉ ଖାଇସାରିଲାଣି
ହଁ ଖାଇସାରିଲଣି ତ
ଆ କଣ ରୋଷଇ ହେଇଥିଲା।
ରୋଷେଇ ଥିଲା ଆଜି ଭାତ ଡାଲି ଆଉ ଆମର ଚୁନା ମାଛ
ହୁଁ। ହଁ ହ।
ପଠେଇଥିଲେ ତ ବସ ବଶା ଆଜିି ଉଠେଇଥିଲା କାଇହିଁ ପକେଇଲେନି ତ
ହଁ ହଁ।
ଜୋର ସେ ଆଇଥିଲା କେ
ହଁ ହଉ। ଏ ମୁଁ ମାଇ ଛେଳି ଟିକେ କଲ୍ କରିଥିଲି ଆମର ଲାଟନ୍ ହେଉଛି ଯୋଉ ସେ ପାଇ ବି ପକାହବ ତ
ଓହୋ।
ଭିତରେ ଲାଟ୍ରନ୍ ବାଥରୁମ ଟ ଭିତ ଭରେ ଦିଆ ହଉଛି ପାଇ ବିି ଦିଆହଉ ନା
ହଁ ହଁ।
ସେଇଟା ଯେ ଆମ ଆଁ
ନୂଆ
ହଁ ନୂଆ ଘର
ହୁଁ।
ଉଁ ଆଗରୁ ଯୋଉ ବାର ହଜାର ଟଙ୍କା ସେ ହେଇଥିଲା ଗୋଟେ ତାପରେ ବି ଗୋଟେ ଅଲଗା କରିଦବ। ଦାବାରେ ଅଛି।
ହ ହୋ।
ଅଲଗା ଗୋଟେ କରାହେଉଛି ଯେ ସେଇଟା ପାଇଁ ପାଇପ୍ ପକେଇବାକୁ ଯେ ଆମ ଗୋଟେ କେହି ପାଇପ୍ ପକାଉନାହାନ୍ତି ମାଇ ଛେଳିର ଗୋଟେ ଲୋକଟେ ଅଛି। ା ମାଇଛେଲି ର ସେ ଗୋଟେ ପସ ତଉଛି ଦ ସିଏ ପକଉଛନ୍ତି ଯେ ମୁଁ ଦାସକୁ ଫୋନ କରି ମୁଁ କାଲି ସକାଳେ ବୁଝିକି କହିବି ସେ ମାଲପାଟି ଲୋକ ତ। ଆଉ ଉପରବାଳା ତାଙ୍କୁ ମିଳିବନି ଉପରବାଳା ସେ ମିଳିବନି। ହଁ ହ
ଆଉ ତହୋ
ପାଇପ କାମ କାହିଁ କେହି କରୁନାହାନ୍ତି?
ପାଇପି କାମ ଏଇ ଯୋଉ ଯୋଉ ପ୍ରଭାତ ବାଲ୍ୟ ଯୋଉ ନୁହଁ କି
ହଁ ହଁ
ତା ସାନ ଭାଇ ଯୋଉ ମାଇ ଛେଳି ଯୋଉ ତମେ କହିଲ ଯେ ମତେ ମାଇ ଛେଳି ତା ସହିତ କାମକୁ ଯାଉଥିଲା।
ଆ ହେଇଥିବ ତାହାଲେ
ହଁ ସିଏ ଏବେ ଏଇ ଟାଇଲି କାମ ଫେର କଲାଣି ଏଇ କାମ ଛାଡିକି।
ହଁ ହଁ
ଏଇଟା ଭଲ ଆମ ଆମ ଏପଟ ହଁ। ଆମ ଏପଟେ ଏଇ କାମ କେହି କରୁନାହାନ୍ତି ଏଇ ଯୋଉ
ହଁ ପାଇବୁ କାମ।
ଏଇଟା କେହି କରୁନାହାନ୍ତି ନା ଏପଟେ।
ହୁଁ ଆମର ସେପଟେ କାହିଁ କେହି ନାହାନ୍ତି ନୂଆ ଗାଁରେ କ ଚାଲି ନୂଆ ଗାଁ ରେ ଦି ତିନି ଜଣ ମନା କଲେ କହିଲେ କାହିଁଁ ଆମେ ଜାଣିନୁ କିଏ କରୁଛି।
ସେଠି ବା ପାଇପି କାମ ଏପଟେ କିଏ କରୁନାହାନ୍ତି।
ଆମର ତ ହଁ ସେପଟେ ତ ସବୁ ମିସ୍ତ୍ରୀ ମାର୍ବଲ। କଲର ଏରାବି ମିଳିବ। କା। ଥବା କାଠ ମିସ୍ତ୍ରୀ ଢେର ମିଳିବେ।
କାଠ ମିସ୍ତ୍। ମିସ୍ତ୍ରୀ ଆଉ ଏଇ ଲୋକାଲ ମିସ୍ତ୍ରୀ ଢେରେ।
ହଁ ମସ୍କା ପଶିଯିବ ବୋଲେ ଘରେ ଘର କେ ଜଣେ ଜଣେ କାଠ ମିସ୍। ମିସ୍ତ୍ରୀ ବାହାରିବେ।
ହଁ ତାଙ୍କର ବୋଧେ ଆଉ କୁଆଡ଼େ ଯାଉନାହାନ୍ତି ବୋଧେ ଏଇ କାଠ ଭୁବନେଶ୍ୱର
ତାଙ୍କର ତ ତାଙ୍କର ତ ଯେ ଦଶମ ପାସ କରିଦେଲା କି ପ୍ଲସ୍ ଟୁ ସରିଗଲା ପ୍ଲସ୍ ଟୁ ଯାଇଁକି ତ ସେତେ ଯାଉନାହାନ୍ତି ଦଶମ ଦଶମ ଯାର ସରିଗଲା ଚାଲ ଚାଲ କାଠ କାମ ଶିଖିବ।
ଗାଡି ଆସ ତ ସବୁ ଚାଲଛନ୍ ଚାଲଛନ୍ତି ଆଉ।
ହଁ।
ଲାମୁଆ ପିଲାର ବୋଧେ ହେଲି ବେକାର ହେଇକି ବୁ ବୁଲୁଛନ୍ତି ବୋଧେ ଆଉ।
ହଁ ଆମ ଗାଁ ର କଣ ଆମ ଗାଁର ସବୁ ଟିକେ ଅ ଇଏ କରୁଛନ୍ତି ନା ଆଉ ଆ ମୁଁ ପ୍ଲସ ଟୁ ଯାଇକ ପାଠ। ପାଠ ପଢିଥିଲ କାଠ କାମ କରିବି।
ହଁ ରରେ ହଁ ହେଁ ହେଁ।
ଯୋଗୁ ଲାଜରେ ସେମିତି କରୁନାହାନ୍ତି ତାଉ।
ଆ ମୁଁ ଆମ ଘରେ ବି। କହିଲି ମୁଁ କ ଯିବି ହେରିଯାଉଛି ଆଉ କହିଲେ ପରସି କାମ କରୁଥିଲୁ ତାହାଲେ ଯିବୁ ହେରିତ।
ଆବେ ଦେଖ ସେମିତି ଆଉ। ପ୍ଲସ ଥ୍ରୀ କରିଦେଇକି କୁଆଡେ ଯିବ ବୋଲି ସେଇଟା ମାନେ ମ୍ୟାଟର ନୁହଁ ମିଳୁଛି ଦେଖ ଏଇଟା।
ଆମୁଁ। ରହିକି ପଡେଇବ ଯିବୁ ହାରି।
ଆଉ ଗୋଟେ କଥା କଣ କଲୁ ଆଜି କାଲି ମାନେ ଯଦି ପ୍ଲସଟୁ କଲା ପରେ କି ପ୍ଲସ୍ ଥ୍ରୀ କଲା ପରେ କୋଉଠି ତମର ଟାର୍ଗେଟ ଅଛି ନାଇ ମୁଁ ଏଠି। ଏଇ କାମ ଟା କରିପାରିବି। ହୁଁ ଇ ଅନୁସାରେ ପଢ ଠିକ ହବ ଆଉ ନହେଲେ ଯେତେ ଇଏ କଲେ ଦେଖିବୁ ଏଇଠି ଆମ କଥା ହେବେ।
ହୁଁ।
ମୋ କଥା ମନୋଜର ଯାହା ମନୋଜ କଥା ବାହାହେବେ ନହେଲେ ମୋ କଥା ଦେଖେ ଆମ ଦି ଜଣ ଯାକ କଥା କେମିତିକା ପ୍ରବୀର ପ୍ରବୀର ସିନା ଏପଟ ସେପଟ ହଉଛି ଯେମିତି କାମ ସିକିଛି। ତା ହାତରେ କି ପଛରେ ହାତ ମାରିବେନି। ଆଉ ଏଠି। ଯୋଉ ଦେଖ ଏ ଯଉ ରାଜା। ୟାଙ୍କ ସାହି ଯଉ ତ ତମକୁ ଆସଛୁ ରାକା ତା ଭାଇ ରାକା ଭାଇ ସିଏ। ଗଲାବେଳେ ପ୍ଲସଟୁ ପରେ ଏ ଦଶମ ପରେ ଆଉ ପାଠ ପାଠ ପଢିଲାନି ମାର୍ବୁଲ ମିସ୍ତ୍ରୀ ଗଲା ଯେ ଗଲାବେ ନିଜେ ନିଜେ ।
ମୁ ତାଙ୍କୁ। ତାଙ୍କେ ତିନି ଭାଇ ମାନେ ହଁ।
କାମ ଗୋଟେ ଶିଖିଗଲେ। କାମ ଗୋଟେ ଶିଖିଗଲେ ମାନେ ଆଉ କେହି କିଛି କରିପାରିବେନି ଆଉ ପାଠ ପଢିକି କଣ ଆମକୁ ଗୋଟେ ଲାଗୁଛି ଯେ ଯାହା ହେଲେ ପ୍ଲସ ଥ୍ରୀ କରିଥିଲା ତାପରେ ଯାଇକି ବାଲି ସମେଣ୍ଟ କାମ କରୁଛି।
ହୁଁ।
ବାଲି ସିମେଣ୍ଟ କାମରେ ଏ ଏବେ ମୁଁ ତୋତେ କହୁଛି ଗୋଟେ ରିଅଲ କଥା ଆମର ଲାଟରିନ୍ ହେଇଯାଇଥିଲେ ମୋର ଟାଇଲ ଫାଇଲ ବସେଇକି ମାନେ ସେଥିରେ କାମ ଚାଲନ୍ତାନି। ଯୋଉଦିନଠୁ ମୁଁ ନେଇକି ଯୋଉ ଦିନଠୁ ମୁଁ ନେଇକି ସିମେଣ୍ଟ ଆଜବେଷ୍ଟର ଇଟା ଫିଟା ଆଣିକି ରଖିଲିଣି। ମାନେ ହେଇ ଯାଆନ୍ତାଣି। ମିସ୍ତ୍ରୀ ମିଳୁ ନାହାନ୍ତି।
ହେ ହେ ହେ ହେ।
ମାନେ କେତେ ମିସ୍ତ୍ରୀ ଆମ ଗାଁରେ ପୁଣି ତାର କେତେ କାମ ଲାଗିଛି ଯେ ମିସ୍ତ୍ରୀ ମିଳୁନାହାନ୍ତି ଗାଁରେ।
ଆବା ଆ।
ଯାହାକୁ ପଚାରିଲା ଆସି ସେ କହୁଛି ହେ ମୋର ରଡ ବାନ୍ଧି ଯାଉଛି ଏଠି କିଏ କହୁଛି ମୁଁ ଯାଉଛିରେ ଏଇଠି କାମ ହଉଛି ସେ କହୁଛି ଏଠି ପ୍ଲାଷ୍ଟର ହଉଛି ଚନ୍ଦୁମଣି କହିଲେ ସେ କହିଲା ଆଉ ସକାଳେ କହନା ଉପରବେଳା କହିବୁ ବେଲେ ମୁଁ କରିଦେବି।
ହୁଁ ହୁଁ।
ସକାଳେ ମୁଁ ଯାଉଛି ଦଶ ପଲା ଆସିଲେ ଦେବ ଆସିଲା ପରେ କରିଦେବି ଆଉ ଉପର ବଳା କେତେ ଦିନ ଲାଗିବ ଗଲୁ। ତାକୁ କେତେ ଟଙ୍କା ହିସାବରେ କେତେ ଦିନ ଲଗେଇକି ଉପରବଳା କରିବୁ
ଆ ଗୁଡାଇ ଦିନ ଲାଗିବ ପରା
ହଁ ତୁ ସିନା ମିସ୍ତ୍ରୀ ଟା ଆସିବ ଲେବର ଟା ଉପରବଳା ଆସିବାକୁ ମାଙ୍ଗିବ କି?
ହୁଁ ହେଁ।
ଏମିତି ଆଉ।
ହଁ
ଚାହା ହେଲେ ଗୋଟେ ଶିଖି ଗଲେନି ଯେ ସେଇଟା ବେଟର ଆଉ ଆମେ ଭାବୁଛେ କଣ ଆମେ ଭାବୁଛେ ଘରେ ଭାବୁଛନ୍ତି ଯାହା ହଉ ପୁଅଟା କି ପିଲାଟାକୁ ଏତେ ପଢେଇଚୁ ଆଉ କଣ କୋଉଠି ଯାଇ କାମ କରିବ।
ହଁ।
ତାପରେ ଆଉ କାମ କଣ ସିଏ ଏବେ କହୁଛନ୍ତି ଗମେଣ୍ଟ ହଉ ପ୍ରାଇଭେଟ ହଉ ଯାହା ହଉଛି ହଉ ଯୋଉଠି ହେଲେ ଗୋଟେ ଜାଗାରେ ରହିଗଲେ ଚାକିରି କଲା ଭଳିଆ ଲାଗିବ।
ହଁ।
ସେଇଠିକାର ନା ନି ଚାଲିଛି ଆଉ ନହେଲେ ନିଜେ ଯୋଉଟା କରିବୁ ସେଇଟା ଭଲ।
ଭଲ ଗୋଟେ ବିଜେନ୍ସ୍ ଟେ ଷ୍ଟାଟ୍ ହେଲା ମାନେ ପଇସା ପତର ନାହିଁ ବିଜିନେସ।
ବେକାର୍ ସେ କଣ ବେ ବିଜିନେସ କରିବୁ ଆମେ ଗୋଟେ।
ହଁ ପରା କିଛି ନାହିଁ।
ଆମ ଗୋଟେ ଟିକେ ଆମ ଗୋଟେ ବିଜନେସ କରିବ ନହେଲେ ବିଜନେସ କଲା ଭଳିଆ ଜିନିଷ ଯଦି ଆମ ମାଇଣ୍ଡ୍ କୁ ଆସିବ ବଲେ କୋଉଠି ଲୁଗା ଦୋକାନ ଗୋଟେ କରିଦିଅ ନହେଲେ ଗୋଟେ ଗ୍ରୋସରୀ ଦୋକାନ ଗୋଟେ କରିଦିଅ। ହଁ ଏଇଗୁରାକ ଆସୁଛି। ଆଉ ବଡ ଦୋକାନ କୁ ପଛରେ ମାନେ ପଇସା ନଥିବ ଭାବିବି ହବନି ଏତେ ଟଙ୍କା ଖର୍ଚ୍ଚ କରିବ ବୋଲି।
ହୁଁ। ଅଛି ସୋର୍ସ ଯେ ଆମ ମାଇଣ୍ଡିକୁ ଆ ଶୁନି ବେହେରା।
ମାଇଣ୍ଡ କି ଆସିବାରେ ନାହିଁ ତୁ ଯଦି ସେମିତି ସେଇ ଟାଇପ୍ ର ଭାବିବୁ ହେଲେ ମାଇଣ୍ଡକି ଆସିବ। ଯୋଉ ଜିନିଷଟା ମାଇଣ୍ଡ କି ଆସିବ ତା ପୁଣି ଇନଭେଷ୍ଟ୍ କରିବାକୁ ପଡିବ ଇନଭେଷ୍ଟ୍ କରିବା ପାଇଁ ଆମ ପାଖରେ ନାହିଁ।
ହୁଁ। ହୁଁ। ଏମିତି ହେଲେ ଆଉ ସିଏ ଆଉ ସେ ଗୁଡାଏ ଟଙ୍କା ଖର୍ଚ୍ଚ ହେଇଯିବ ଏଠି।
ହଁ।
କୋଉଠୁ ଲୋନ୍ ଆଣେ
ଯାହାହେଲେ ଏଇଠି ଯେମିତି ଏଠି ସଂଗ୍ରାମ ହେକା ଯେମିତି କରୁଛନ୍ତି ଶଳାଟା ବୁଝୁନି ସଂଗ୍ରାମ ନହେଲେ ଯେମିତି କହୁଛି ସେ ସେଇଠି ଯେମିତି କରୁଛି ଏବେ ସେ ଫାଷ୍ଟ୍ ଫୁଡ୍ ହଉ ସାଲା ଢାଗା ଆଉ ଗୋଟେ ଆସୁଛି ଯୋଉ ଦେଖିବୁ ଇଏ ଆ ପିଆ ପିଇ ଟାଇମ୍ ରେ ସେଟା ଯା କାମରେ ଆସେ।
ହଁ ହଁ ହଁ ହଁ ସାଲଟ୍ ସାଲାଟ୍ ଟା।
ସେଇ ରାଗ ସେଇଠି କରିବ ଭଲ ବା ମାନେ ତିନି ଚାର ଆଉ ଇଏ କଣ କହୁଛି ମୁଁ ଖାଲି ଫାଷ୍ଟ୍ ଫୁଡ୍ କରିବି ବୋଲି ସନ୍ଧ୍ୟାରେ ଆସିବି ଦି ଘଣ୍ଟା ନା ଆଉ ଏମିତି କଣ ଏବେ ଏଠି ଦେଖିବୁ ମୟୀପୁରରୁ ଆସିଲା ଆସିକି ଯୋଉ ଗୋଟେ ଟି ସପ୍ କରିନାହାନ୍ତି
ହଁ ହଁ।
ସେଇଠି ରଜକୁ ଦେଖିବୁ କେମିତି ମାନେ ସଜେଇ କି କରିଥିବେ। ସେଇପଟେ ଦୋକାନ ହେଇଥିଲା ପାନ ଫାନ ବି ଥିଲେ ଏଇପଟେ ଗୋଟେ ସେଲଫି ଷ୍ଟାଣ୍ଡ୍ କରିଦେଇଥିଲେ ଗୋଟେ ଦୋଳି କରିଥିଲେ ବର ଗଛରେ। କହିଲା ଭଳିଆ ଯିଏ ସେଇପଟେ ଯାଉଥିଲା ହଁ। ଦାମି ଦାମୀ ଲୋକ ଯୋଉମାନେ ଯାଉଥିଲେ ସେଇଠି ଗାଡି ରଖୁଥିଲେ। ସେମାନେ ଦୋଳି ଖେଳୁଥିଲେ ଆଉ ଦୋଳି ଖେଳିକି ଫଟୋ ଉଠୁଛନ୍ତି ମାନେ ସେଠି ତାଙ୍କ ପାଖରେ ଯାହା ହେଲେ ଶହେ ଦୁଶହ ଟଙ୍କାର ଖାଇକି ଯିବେ ନା ନାଇଁ।
ନିଶ୍ଚୟ।
ମତି ଯାହା ହେଲେ ଗୋଟେ ମାନେ ବିଜନେସ୍ ଆଇଡିଆ କରିବାକୁ ପଡିବ ନା।
ହୁଁ ତା ତାଙ୍କ ଦୋକାନ ଗୋଟେ କଷ ଚାଲିଚି ଗୋଟେ।
ଓ ହଉ। ଚାଲୁ ଯେମିତି ଚାଲିଚି ସଂସ୍ଥା ଆଉ କଣ କରିବା।
ଏଇ ଦୋକାନ ଟା ବଢିଆ ଉଠିଲା ଆଉ ସେପଟ ଗୋଟେ ହୋଟେଲ ଟା ବର୍ବାଦ ହେଇଲା ବୋଧେ ନୁହଁ।
କୋଉଟା କହିଲ?
ଏଇ ଯଉ ଗଲା ଆସିଲା ଗୋଡାଣି ଡାହାଣ ପଟେ
ହଁ ସିଏ ବନ୍ଦ ହେଇଗଲାଣି ଭଲ ଜାଗା ଗୋଟେ ଥିଲାଠି ହୋଟେଲ କରିବାକୁ।
ଯେ ଭଲ ଜାଗା ଯେ ମାର୍କେ ମୋ ମହିଗୁରୁ ନୋନ୍।
ହୋଟେଲ ଦେଖେ ସେମିତିଆ ଜାଗାରେ ହୋଟେଲ ନାହିଁ ସେମିତିଆ ଜାଗାରେ ଯୋଉ ଢାବା କରୁଛନ୍ତି ହଁ ଢା ଢାବା କରିବ ଠିକି ଆଁ ଇଏ ଦେଖ ଶୁବୁ କେତେବେଳେ ପାଣି ଗଛା ଗଲା ଟାଇମ ରେ ମଝିରେ ଗୋଟେ କି ଢାବା ଗୋଟେ ଅଛି ପୁ ଜଙ୍ଗଲ ଭିତରେ ଗୋଟେ ପୁରା। ସେଇଠି ଗୋଟେ। ହଁ ଜଙ୍ଗଲ ଭିତରେ ବାଁ ପଟେ ଦେଖିବୁ ଗୋଟେ ଢାବା ଗୋଟେ ଢାବା ସେଇଠି ଦେଖିବୁ ଟ୍ରକ ଲାଗୁଚି ତୁ ଯେତଳେ ଯିବୁ ଦେଖିବୁ ପ କୋଡ଼ିଏ ପଚିଶି ଟ୍ରକ୍ ଲାଗିଥବ।
ଆ ହେମିତି ହେଲେ ବଢିଆ ନା ଆଉ।
ହୁଁ ଆଉ ଏଇଠି ଆମର ଯୋଉ ଗାଡି ନେଇକି ଯାଉଛନ୍ତି ଚିଙ୍ଗୁଡି ଗାଡି ଏକା। ସେଇଠି ମାନେ ସେ ଡ୍ରାଇବର ମାନେ ଯେମିତି ଖାଉଛନ୍ତି ଆମେ ଉଁ ଏଇଠି ଚାରି ପାଞ୍ଚ ଜଣ ମିଶିଲେ ବି ପଇସା ଖର୍ଚ୍ଚ କରିକି ଖାଇବୁନି।
ହଁ ରେ ଡ୍ରାଇଭର। କସିକି କସ କସ ଖାଇଆଦୋଉଚନ୍ତି।
ବହୁତ ମାନେ ଭଲ ଜିନିଷ ଖାଇବେ ଗାଡି ଚଲେଇବେ। ଆଉ କଣ ଡି ଡିଜେଲ ଫିଜେଲ ବାହାର କରିକି ବିକି ଦଉଛନ୍ତି ଆଉ। ପଇସା କେତେ କଁ କରିଆ?
ଆଉ ଆଜି ମଟନ କରିଦିଅ କାଲି ଚିକେନ କରିଦିଅ ଯାହା କିରିକି ଖାଇଦିଅ।
ଅ ହଉ।
ହଉ ମୁଁ ଯାଉଛି ଭୋଆଡେ ଆଉ ହଉ।